ହ୍ୟାଲୋ।
ହ୍ୟାଲୋ।
ହଁ।
ହ୍ୟାଲୋ ହଁ କୁହନ୍ତୁ।
ମୁଁ ପଚାରିଥିଲି କି ତମ ଆଡେ ବି ରଜ ପଳିଛ।
ଉଁ କିଏ କହୁଥିଲେ କହିଲେ?
ମୁଁ ଅନୁରାଧା କହୁଥିଲି।
ଓ ଆରେ ଆ ଅନୁରାଧା ହଁ ହଁ ମନେପଡ଼ିଲା ମନେପଡିଲା। କେବେ ହଁ ହଁ ମୁଁ ଆଉ ଜାଣିଥିଲି ମୁଁ ଟିକେ ଅନ୍ୟମନସ୍କ ଥିଲି। ଫୋନ୍ ଆଉ ଦେଖିନଥିଲି ତ ହଁ ହ ଏବେ ଦେଖିଲି। ଜାଣିଲି ଜାଣି କେମିତି ଅଛନ୍ତି?
ମୁଁ ତ ବହୁତ ଭଲ ଅଛି। ତମେ କେମିତି ଅଛ?
ହଁ ମୁଁ ବହୁତ ଭଲ ଅଛି। ଆଉ ରଜ କେମିତି ପିଲେ ଆପଣ ତ ତ ରଜ ପାନ ଫାନ କିଛି ଦେଲେନି ଆଉ ସେଇଥିପାଇଁ ଯାହା ହଉ ଫୋନଟେ କରିଦେଲେ ସେଇଟା ବଡ଼ କଥା ପାନ କଥାରେ କଣ ଅଛି ନା କଣ।
ହଁ ଆଜି ମୁଁ ଟିକେ ବହୁତ ବ୍ୟସ୍ତ ଥିଲି ତ ସେଥିପାଇଁ ମତେ ପାନ ନେଇକି ଯିବା ପାଇଁ ଆଉ ସମୟ ମିଳିଲନି। ଆହୁରି ତ ଦି ଦିନ ଅଛି। ତ ମୁଁ ଦେଖିବା ଆଉ କେବେ ସମୟ ମିଳିଲେ ପାନ ନେଇକି ଯିବି।
କଣ କି ବ୍ୟସ୍ତ ଥିଲେ? କଣ କାମ କରୁଥିଲେ?
ଏଇ ମୁଁ ଆଜି ସକାଳୁ ଉଠିଛି ତ ଆମ ମଟରର କାପାସିଟର ପୋଡି ଯାଇଛି। ପାଣି ନାହିଁ ସେ କାପାସିଟର ପୁଣି ଠିକ ହେଇକି ପାଣି ଆସିଲା ବେଳକୁ ସେ ବାରଟା ଗୋଟେ ହେଇଯାଇଥିଲା। ତ ମୋର ବି ସେଇ ଗାଧୋଇଲା ଧେଇଲା ବେଳକୁ ଲେଟ ହେଇଗଲା। ତାପରେ ତ ମୁଁ ଦିଥର ଚକୁଳି ପିଠାକୁ ମଟର ତରକାରୀ ଖାଇଛି ଆଉ ମାଛ ମଞ୍ଜି ଆଉ ପେଟି ମାଛ ବି ଖାଇଛି।
ତାପରେ ରଜ କେମିତି ପାଳିଲେ।
ଆଜି ରଜରେ ତ ମୁଁ କାଲି ରାତିରେ ମେହେନ୍ଦୀ ପକେଇଥିଲି। ଦିଟା ମାଛ କରିଛି ମୋର ଡାହାଣ ହାତରେ ଆଉ ବାଆଁ ହାତରେ ମୁଁ କରିଛି ଗୋଟେ ଫୁଲ ଉପରେ ପ୍ରଜାପତି ଟା ବସିିବ ସେମିତିଆ ମେହେନ୍ଦୀ କରିଥିଲି।
ହଁ ବଢିଆ ହେଇଛି ବଢିଆ ହେଇଛି ନିଶ୍ଚ। ତାପରେ
ତାପରେ ତ ମୁଁ ଯାଇ ଯାଇଥିଲି ଚାରିଟା ବେଳକୁ ବ୍ରହ୍ମେଶ୍ଵର ମନ୍ଦିର ସେଇଠି ମୋର ରଜ ଡ୍ରେସ ଆପଣ ଦେଖିଥିବେ କେତେ ସୁନ୍ଦର ଦେଖ ଯାଉଥିଲା। ସେଇଠି ଫଟୋ ଉଠେଇକି ଆସିଛି ଆଉ।
ଦୋଳି ଖେଳିଲେ
ନାଇଁ ଦୋଳି ଖେଲିନି।
ନାଁ।
ତ ଆଜି ରାତିରେ କଣ ଖିଆ ପିଆ ହବ?
ପିଠା ଆଉ ମଟର ତରକାରୀ। ତମ ଆଡେ
ଆମ ଆଡ଼େ ତ ଯାହାକୁ କଲେ ରଜ ଦୋଳି ଗାଁ ମାନଙ୍କରେ ହିଁ ତ କହିବେ ଯେ କୁହାଯାଉଛି ରଜ ଦୋଳିଟା ଗାଁରେ ହେଉଛି ମାନେ ମ୍ୟୁଜିକ୍ ଯେ ଆସିଲା ଡିଜେ ଆସିଲା ଡିଜେ ତାଳେ ତାଳେ ଦୋଳି ସବୁ ଲାଗିଥିଲା। ପୋଡ଼ପିଠା ସବୁ ଆଣିଥିଲେ ମାନେ ଗାଁରେ ସବୁ ଝିଅଝୁଆ ସବୁ ଯେଉଁମାନେ ବାହା ହେଇଯାଇଥିଲେ ସେମାନେ ସବୁ ଆସି ପିଇଥିଲେ ବହୁତ ଦିନ ଦେଖା ସାକ୍ଷାତ ହେଇନଥିଲା ସେମାନେ ଆସିକି ପୁରା କୁଣ୍ଡା କୁଣ୍ଡେଇକି କାନ୍ଦ ବାଳି ପୁରା ହେଇଥିଲା। ମାନେ ବହୁତ ମାନେ ଖୁସିରେ କାନ୍ଦ ଆ ମୁଁ ଦେଖିନଥିଲି ଥିଲି ସମସ୍ତେ ତାଙ୍କର ସବୁ ପିଲାମାନଙ୍କୁ ସବୁ ଧରିକି ଆସିଥିଲେ। ତ ସେଠି ରୋଜଦୋଳି ହେଇଥିଲା ଲାଗିଥିଲା ଦଶଟା ବାରଟା ଖଣ୍ଡେ ପୁରା ରୋଜଦୋଳି ଲାଗିଥିଲା। ସେଠି ଜାମୁକୋଳି ଗଛ ଆମ୍ବ ଗଛ ସିରିସିି ଗଛ ସବୁ ଗୋଟେ ପାର୍କ ମାନେ ଜଙ୍ଗଲ ଭଳିଆ ହେଇଥିଲା ସେଇ ତା ଭିତରେ ସବୁ ଦୋଳି ଲାଗିଥିଲା। ତ ସେଇଠି ପୁରା ସବୁ ମୁଜିକ୍ ତାଳେ ତାଳେ ସବମାନେ ନାଚୁଥାନ୍ତି। ଗୀତ ଗାଉଥାନ୍ତି। ତା ସହିତ ଦୋଳି ଖେଳୁଥାନ୍ତି ପାନ ଦଳୁଥାନ୍ତି। ଆଉ ଦହିବରା ଆଳୁଦମ୍ ବି ମାନେ ଆମର ସେ ଗାଁ ତରଫରୁ କରାହୋଇଥିଲା। ତ ସେମାନେ ସମସ୍ତେ ଦୋଳି ଖାଇଲେ। ଖାଇକି ମୁଜିକ୍ ବାସିଲେ ସେହି ଜଣ ବି ବାଗୁଡ଼ି ଖେଳିଲେ ଲୋକମାନେ ଆମର ସବୁ ପୁରୁଷ ପୁଅମାନେ ବାଗୁଡ଼ି ଖେଳିଲେ ପୁରା ଗଡ଼ିଆ ଭିତରୁ ଯାଇକି ପଙ୍କ ନେଇଆସିଲେ ପଙ୍କ ପକାଇ ଦେଲେ ତା ଭିତରେ ପୁରା ବାଗୁଡ଼ି ଖେଳିଲେ ଖେଳିଲେ ଯେ ପୁରା ମ୍ୟୁଜିକ୍ ତାଳ ଏତେ ଲୋକ ପୁରା ଶହ ଶହ ଲୋକ ଗଦା ହେଇ ସେ ଦେଖିଥାନ୍ତି କେତେ ଖୁସି ସେ ମାହଲ ଟା ଲା ମାନେ ବଢିଆ ଲାଗୁଥିଲା।
ଆରେ ଆରେ ରଜ ତ ତମର। ତମ ଆଡେ ହିଁ ପୁରା ଠିକ ରଜ ତମାନେ ପାଳିଛ। ଆମ ଆଡେ ବି ସେଇ ରାଜମହଲ ଆଡେ ଆମର ଯଉ ଅଛି ଯୋଉଠି ପଡେ କଣ କହିଲ ଆଗରୁ ଆଦିବାସୀ ମେଳା ସେପଟେ ପଡୁଥିଲା। ଏବେ ତ ପଡୁନି ଏବେ ଫେଷ୍ଟ ପଡୁଛି ଏକାମର ଉତ୍ସବ। ସେଇଠି ଆମର ବି ରଜ ଉତ୍ସବ କରାହେଇଥିଲା ଗମେଣ୍ଟ ତରଫରୁ। ଆପଣ ଯେମିତି ବର୍ଣ୍ଣନା କଲେନି ସେମିତି ସେଇଠି ବି ହେଇ ଥିଲା ସବୁ ମହୋତ୍ସବ।
ଓହୋ। ତାହେଲେ ଏମତିଆ ଆରେ ଜାଣିଛନ୍ତି ମୋ ସ୍ତ୍ରୀ ବି ମୋ ଉପରେ ଆଜି ରାଗିଛି। ମାନେ ମୁଁ ମୋ ସ୍ତ୍ରୀ ନାଁ ଜାଣିଛନ୍ତି ନା ମୋ ସ୍ତ୍ରୀ ନା ହଉଛି ସୁଧା। ତାଙ୍କର ହଉଛି ସିଏ ବି ମୋ ସାଥିରେ ଯାଇଥିଲେ ଗାଁକୁ। ତ ଆମେ କାର ରେ ଯାଇଥିଲୁ। ତ ସିଏ କହିଲେ କି ଗାଁ ପରିବେଶ ବହୁତ ମତେ ଭଲ ଲାଗେ ଆଉ ସେଠି ବି ସମସ୍ତେ ତାକୁ ନେଇକି ଦୋଳିରେ ବସେଇଲେ କହିଲେ ବହୁତ ଦିନ ପରେ ସେ ଗାଁକୁ ଯାଇଥିଲେ। କହିଲେ ମୋ ସ୍ତ୍ରୀକି କିଏ ଦେଖିନଥିଲେ ଦେଖିଥିଲେ କେହି ଜଣ ମନ ନଥିଲେ ଆଉ। ତ ମୁଁ ମୋ ସ୍ତ୍ରୀଟା ପୁରା ଦେଖିବା ପାଇଁ ବହୁତ ସୁନ୍ଦର ଆ ତାଙ୍କ ନାଁ ହେଉଛି ସ୍ୱାଗତିକା ଦାସ ଜାଣିଛନ୍ତି ସେ ବ୍ରାହ୍ମଣ ଘର ପିଲା ଆଉ ଆମର ଲଭ୍ ମ୍ୟାରେଜ ହେଇଥିଲା।
ଆଚ୍ଛା ଆଚ୍ଛା ମୁଁ ବି ତାଙ୍କ ସହିତ ଏଇ କିଛି ଦିନ ପୂର୍ବରୁ ଯାଇଥିଲି ଏକ କଳା ଭୂମି ବୁଲିବାକୁ। ସେ ସେଦିନ ଶାଢୀ ପିନ୍ଧିଥିଲେ।
ଆଚ୍ଛା ଆଚ୍ଛା ଦେଖା ହେଇଥିଲେ ନା ସେଇ ସେଇ ଆଉ ସେ ଏବେ ମୋ ଉପରେ ରାଗିଲା କହିଲା ତମେ କଣ ପଙ୍କ କାଦୁଅରେ ଗଡ଼ୁଛ ଆଉ ମୁଁ ତମକୁ ଥଣ୍ଡା ସର୍ ସର୍ଦ୍ଦି ହବ ଆଉ ମୁଁ କହିଲି ଆରେ ବର୍ଷେ ତାହେଲେ ଥରେ ପଙ୍କ କାଦୁଅରେ ଆମେ ଗଡ଼ାଗଡ଼ି ସବୁ ପୁରା ହେଲୁ ମାନେ ଗାଁ ପିଲାମାନେ ବାଗୁଡ଼ି ଖେଳୁଥାନ୍ତି ପୁରା କବାଡ଼ି କବାଡ଼ି କବାଡ଼ି କବାଡ଼ି କବାଡ଼ି ହୋଇକି ବାଗୁଡ଼ି ଖେଳୁଥାନ୍ତି ପୁରା କୁଣ୍ଡା କୁଣ୍ଡି ଗଡ଼ା ଗଡ଼ି ଆଉ ବଢ଼ିଆ ପୁରା ମାହୋଲ ଟା ପୁରା ବଢିଆ ଆପଣ କେତେ ଭିଡିଓ ଛାଡ଼ିକି ଫୋନରେ ଆପଣ ଦେଖିବେ କେତେ ସୁନ୍ଦର ସେ ମାହଲଟା ଥିଲା ପୁରା ବାଜା ବାଜୁଥିଲା ମାନେ ଗୀତର ତାଳ ତାଳେ ସବୁ ନାଚୁଥିଲେ ଆଉ ଆମ ପାଖ ଗାଁ ଲୋକ ବି ପଳେଇ ଆସିଥିଲେ ଦେଖିବା ପାଇଁ କହିଲେ କଣ ଗୋଟେ ହଉଛି ବୋଲି ଯାଇକି ଦେଖି ଦେଖିଲେ ଆଉ ସେଇଠି ମୋର ଗୋଟେ ସୁନା ମୁଦି ହଜିଗଲା ମୋ ସ୍ତ୍ରୀର ତ ଯାହା ପାଏ ମିଳିଗଲା ସେଇଟା ସେ ଗୋଟେ ଛୋଟ ପିଲାଟେ ଧରି ମାନେ ପାଇଥିଲା ସେ ପଙ୍କ ଭିତରେ ପଙ୍କ ଭିତରେ ନୁହଁ ସେ ସାଇଟରେ ପଡ଼ିଗଲା ତା ପାଇଗଲା ସାଙ୍ଗେ ସାଙ୍ଗେ ଏମିତି କଥା ଆଉ।
ଓହୋ ଆରେ ଆରେ ଯା ହଉ ମୁଦିଟା ମିଳିଗଲା। ସୁନା ମୁଦି ନା ନହେଲେ ବଡ
ସେଇଟା ଆମ ଏନଗେଜ୍ ଏନଗେଜ ମାନେ ଯେତେବେଳେ ହେଇଥିଲା ମୁଁ ତାଙ୍କୁ ମାନେ ଲାଲଚାନ୍ଦ ଜ୍ୱେଲେରିରୁ ନେଇକି ଦେଇଥିଲି ବଡ଼ ମୁଦିଟା ଥିଲା ସେ ମିଳିଗଲା ମାନେ ଭାରି ମନଦୁଃଖ ହେଇଥିଲା ସେ ସାଙ୍ଗେ ସାଙ୍ଗେ ଖୋଜିଲା ପରେ ମିଳିଗଲା ମିଳିଲା ପରେ ତାପରେ ଆମେ ଫେରେ ଆଉଥରେ ଖେଳିଲୁ ଆଉ ଯାଇଁକି ମୁଁ ପାଞ୍ଚଟା ବେଳକୁ ଯାଇ ଗାଧେଇଲି ପୁରା ମୁଣ୍ଡ ଫୁଣ୍ଡ ଧୋଇକି ମୁଣ୍ଡ ଫୁଣ୍ଡ ଧୋଇକି ଗାଧେଇଲି ସାମ୍ପୋ ଫାମ୍ପ ମାରି ହେଇକି ମାନେ ଗାଧେଇଲୁ ଆଉ ମୋ ପୁଅ ବି ଛୋଟ ପୁଅଟା ସିଏ ବି ଖାଲି ବାପା ବାପା ଡାକୁଥାଏ ବାପା ମୁଁ ଖେଳିବି ମୁଁ ଖେଳିବି ଆଉ ତା ମମି ପାଟି କଲା କହିଲା ନା ଛୋଟ ପିଲାଟେ ଯାଇ କଣ ଖେଳିବ ଆଉ ଛୋଟ ପିଲା ଦୋଳି ଖେଳିବ ଏମିତି ହେଲୁ ପାନ ଖାଇଲୁ ରଜପାନ ବହୁତ ସାରା ମସଲା ପଡ଼ିଥିଲା ତା ଦେହରେ ତିରିଶ କୋଡ଼ିଏ ପ୍ରକାର ଖଣ୍ଡେ ମସଲା ପଡ଼ିଥିଲା ନାଲି ନେଳି ପୁରା ଧନିଆ ପାନମଧୁରୀ ଏମିତି ହେଇକି ପଡ଼ିଥିଲା ମାନେ ବାସ୍ନା ବି ହେଉଥିଲା ସେ ପାନଟା ଆଉ ମୁଁ ବି ପାନ ଖାଏନି ମୁଁ ସେଦିନ କାଇଁ ଭାରି ଖୁସିରେ ଆଜି ଖାଇଦେଲିି।
ଆଚ୍ଛା ଆଚ୍ଛା ଆପଣ ହିଁ ଠିକ ରଜ ପାଳିଛନ୍ତି।
ହଁ ରଜ ମାନେ ଗାଁ ମାହୋଲରେ
ହଁ।
ଆଉ ପୋଡ ପିଠା ବି ହେଇଥିଲା ଜାଣିଛନ୍ତି ପୋ ମାନ ପୋଡ଼ପିଠା ଗାଁରେ ସେ ଯେଉଁ ପୋଡ଼ପିଠା କରାହୋଇଥିଲା ଆପଣ ବିଶ୍ୱସ କରିବେନି ତାର କାଜୁ ବାଦାମ ମାନେ ନଡ଼ିଆ ମାନେ ପୁରା ପୁରା ବଢ଼ିଆ ଲାଗୁଥିଲା ପୁରା ଚିକଚାକ୍ କେତେ ସୁନ୍ଦର ଲାଗୁଥିଲା ସେ ପୋଡ଼ପିଠା ସେ ପୋଡ଼ପିଠା ଗରେ ବିକ୍ରି ହେଉଛି। ଯୋଉ ମାନେ କେଉଁଠି କଲେ ଆପଣଙ୍କର ଗାଙ୍ଗୁରାମ ଦୋକାନରେବୁ ବିକ୍ରି ହେଉଛି ତା କିଲୋ ତିନିଶହ ଚାରିଶହ ଟଙ୍କା ହେଲା ବିକିଛନ୍ତି ବୋ ଯାହା ଆମେ ତ ଆମେ ନିଜେ ନିଜେ ବନେଇଦେଲୁ ଆଉ ପୁରା ନିଆଁ ଲଗେଇକି ତା ତଳେ ସେ ଯେଉଁ ପାଞ୍ଚଶହ ପାଁଶରେ କଣ ଖସି ପାଉଁଶହ ନିଆଁ ଦେଇକି ପୋଡ଼ିଥିଲା ବଢ଼ିଆ ହେଇଥିଲା। ମାନେ ପୋଡ଼ ପିଠାଟା ଏବେ ବି ଅଛି ଆହୁରି।
ହଁ ଗାଁ ର ଚୁଲିରେ ତ ପୋଡ ପିଠା ଟା ମାନେ କଲେ ବହୁତ ଭଲ ଲାଗେ। ଚୁଲି ଆପଣ ଯାହା ବି ବନାନ୍ତିୁ ସେ ଭଲ ଲାଗେ ଆଉ ଚାହା ହଉ ଆପଣଙ୍କୁ ସୁନା ମୁଦି ଟା ମିଳି ଗଲା ନହେଲେ ବଡ ହଇରାଣ ର କଥା ହେଇଥାନ୍ତେ। ଆଉ ରଜ ତ ଆପଣ ହିଁ ପାଳିଛନ୍ତି। ପାନ ଖାଇ କବାଡି ଖେଳି।
ହଁ ଆଉ ଗୋଟେ କଥା ଜାଣିଛ ନା ମୋ ସ୍ତ୍ରୀ କି ଖାଲି ରୋଷେଇ ଗ୍ୟାସରେ କରିଆସିଛି। ତା ଚୁଲି ଆସେନି ସେ ଟାଉନ ପିଲା ନା। ତା ଚୁଲିରେ ରୋଷେଇ ଆସେନି। ମାନେ ଆଖିରେ ଧୂଆଁ ପଶିଗଲା କଉଛି ମୁଁ କରିପାରୁନାହିଁ। ବଧ କରିଲେ। କାନ୍ଦିଲା ମୋ ମମି ଆସିଲେ। ତୁ ଝିଅ ଟା ଶିଖ କି ନ କିଛି କରିନୁ। ଏମିତି ଏମିତି ରୋଷେଇ କରନ୍ତି ଆଉ। ଛାଡେ ତୁ ଯା ବସିବୁ ଯା। ମୁଁ ରୋଷେଇ କରିଦେଉଛି। ଆଉ ସେ ରୋଷେଇ କଲେ ଆମେ ସମସ୍ତେ ଖାଇଲୁ। ଖାଇକି ମଜାମସ୍ତି କଲୁ। ଆଜି ଅଛୁ ଥରେ ଗାଁରେ କାଲିକି ବାହାରିକି ଯିବୁ ଆଉ।
ଓହୋ ଆପଣଙ୍କର ଆଜି କଣ ଆଇଁଷ ହେଇଥିଲା ନା ମାନେ ସାଧା ଉପରେ ହେଇଥିଲା। କାରଣ ଆଉଛି ତ ଆମର ହଁ ଆଇଁଷ ଆମର ଆଜି ହେଇଥିଲା ମାଛ। ମୁଁ ତ ମାଛ ମଞ୍ଜି ଆଉ ପେଟି ମାଛ ଖାଇଥିଲି ଆଉ।
ହଁ ନାଇଁ ଆମ ଗାଁରେ ସେ ଗୋଟେ ଗଡିଆ ବୁଆ ହେଇଥିଲା। ପାଣି ଶୁଖିଯାଇଥିଲା ତାକୁ ଏଇ ରଜ ପାଇଁକି ବୋଇଥିଲେ। ଆଜି ବାର ଥିଲା ବୋଲି ତେଣୁ କରିକି ସିଏ ଏ ଆଁ ବହୁତ ସାରା ଚୂନା ମାଛ ହେଇଥିଲା। ବଡ ମାଛ ବି ହେଇଥିଲା ବଡ ମ ମାଛ ଗୁଡା ସବୁ ଆମ ପା ପାଣି ଆଣ୍ଡିରେ ଯେଇ ଦେଇଛୁ। ମାନେ ତାକୁ ବଞ୍ଚେଇଛୁ। ପରେ କେବେ ଖାଇବୁ ଚୁନାମାଛ ଆଉ ଚିଙ୍ଗୁଡି ଏଇଗୁଡା ସବୁ ଭାଜିଦେଲୁ। ସେଗୁଡା ସବୁ ଅଛି ଭଜା ମାଛ ରାତିରେ ଖିଆ ହେବ। ଆଉ ରାତିରେ ଆମେ ପଖାଳ ଖାଉଛୁ। ଏ ଗରମ ଦିନ ପାଇଁ କି ଆମେ ପଖାଳ ଖାଉଛୁ। ଚୁନାମାଛ ଚିଙ୍ଗୁଡି ବହୁତ ସାରା କଙ୍କଡା ବି ଥିଲା କଙ୍କଡା ଆମେ ରଖି ଦେଇଛୁ। ହେଟାକୁ ଆମେ ପରେ କେବେ ଖାଇବୁ। ବଞ୍ଚିଲା ମାଛ ବି ରଖିଦେଇଛୁ। ସେଟା ହାଣ୍ଡିରେ ଶେଉଳ ମାଛ ବି ଅଛି। ଗଡିଶ, କଉ, କରାଣ୍ଡି, କଣ୍ଟିଆ କେତେ ସାରା ମାଛ ପଡିଥିଲା।
ଆରେ ଆରେ ଏତ ବେଶ ଭଲ କଥା। ଆପଣ ମାନେ ମାଛ ଏତେ ପ୍ରକାର ରଖିଛନ୍ତି। ପୁଣି ବନେଇଥିଲେ। ଆମର ତ ସେ ସାଧା ମାଛ ହେଇଥିଲା। ଆଉ ବହୁତ ଖୁସି ଲାଗିଲା ଶୁଣିକି ଆପଣ ଯେମି ଯେଉଁଭଳି ଭାବରେ ରଜର ଉପଭୋଗ ଆନନ୍ଦ ନେଇଛନ୍ତି। ମୁଁ ବି କାଲି ଚେଷ୍ଟା କରିବି ସମୟ ବାହାର କରିକି ଦୋଳି ଖେଳିବାକୁ। ରଜର ପାନ ଖାଇବାକୁ ଏବଂ ଆପଣଙ୍କ ଭଳି ମଜା ନେବାକୁ ରଜର। ହଉ ତାହଲେ ମୁଁ ଏବେ ରଖୁଛି। ଆମେ ପରେ
ହଁ ହଁ ହଁ ନିଶ୍ଚିନ୍ତ ନିଶ୍ଚିନ୍ତ।